ନମସ୍କାର।
ନମସ୍କାର ବନ୍ଧୁ।
ବନ୍ଧୁ ଆପଣଙ୍କୁ ମୋ ଶବ୍ଦ ଶିଭୁଛି?
ବନ୍ଧୁ ହଁ ସ୍ପଷ୍ଟ ଶୁଭୁଛି ମତେ
ବନ୍ଧୁ କଣ କରୁଛନ୍ତି?
ବନ୍ଧୁ ମୁଁ ବର୍ତ୍ତମାନ ଆସିଥିଲି ମୋର ପିସିଙ୍କ ଘରକୁ। କାରଣ ମୋର ପିସି ଙ୍କ ଘର ପାଖରେ ଏକ ଅ ନଈ ଅଛି ଏବଂ ସେଠାରେ ସେ ନଈରୁ ଉଁ ମାଛ ଧରିଛନ୍ତି। ତ ଆମ ଘରକୁ ବାର୍ତ୍ତା ପଠେଇଥିଲେ ବା ଖବର ପଠେଇଥିଲେ କି ଉ ମାଛ ଧରିଚୁ ଉଁ ପୁଅକୁ ପଠେଇବ ଆ ସି ଘରୁ ମାଛ ନେଇଯିବାକୁ।
ଆଜ୍ଞା ଆପଣ ମାଛ ମାନେ ତାଙ୍କର ତ ଆଜ୍ଞା ଆଜ୍ଞା। ମୁଁ କହିବା କଥା ସେ ମାଛ ନିଜେ ଚାଷ କରୁଥିଲେ ନା ସେମିତି ତାଙ୍କ ଗାଡିଆ ଫଡିଆରୁ କିଏ ଧରିକି ଦେଇଛନ୍ତି? ସିଏ ଆପଣଙ୍କୁ ଡାକିଚନ୍ତି
ନାଇଁ ନାଇଁ ବନ୍ଧୁ ଆମ ଆମ ଆମ ଗ୍ରାମଠୁ ପ୍ରାୟ ପାଞ୍ଚ କିଲୋମ ଟର ହବ ମୋ ପିସିଙ୍କ ଘର ତାଙ୍କ ଘର ପାଖରେ ଏକ ଉଁ ବିରାଟ ଗୋଟେ ନଈ ଅଛି ସେ ନଈରୁୁ ସିଏ ଜାଲ ପକେଇକି ମାଛ ଧରିଥିଲେ। ମାଛ ଧରିବା ସଙ୍ଗେ ଆମ ଘରେ ମୋର ଗୋଟେ ଛୋଟ ଭାଇ ଅଛି। ତାର ଚକ୍ଷୁ ଖରାପ ଅଛି ଯାହା ଦ୍ଵାରା କି ହୁଁଁ ଡାକ୍ତରଖାନାରେ ଡାକ୍ତର ପରାମ ଦେଇଚନ୍ତି ଯେ ଯେମିତି କି ଚୁନା ମାଛ ଶାଗ ଏପରି ଦିନିଷ ଖାଇଲେ ଏଁ ମୋର ଆପଣଙ୍କ ଭାଇଙ୍କ ଆଖି ଖୁବ ଜଲ୍ଦି ଭଲ ହେଇଯିବ ତ ସେଥିପାଇଁ ଉଁ ଉଁ ସେ ଥିପାଇଁ ଘରେ ଆମର ଘରେ ମୋ ବାପା ମୋ ପିସିଙ୍କୁ କହିଥିଲେ ଯେ କି ମାଛ ଯେବେ ଧରିବୁ ତ ଦବୁ ଦେଶୀ ମାଛ ଖାଇବା ଦ୍ଵାରା ପୁଅର ଆଖି ବା ଚକ୍ଷୁ ଭଲ ହବ ବୋଲି ଡାକ୍ତର କହିଛନ୍ତି। ସେ ଥିପାଇଁ ମୁଁ ମୋ ଭାଇ ପାଇଁ ମୋ ପିସି ଘରକୁ ଯାଇଥିଲି ମାଛ ଆଣିବା ପାଇଁ।
ବୁଝ ବୁଝିଲି ବନ୍ଧୁ। ଆପଣଙ୍କ ଭାଇ ଙ୍କ ପାଇଁ ଭାଇ ପାଇଁ ଆଣିବା ପାଇଁ ଯାଇଥିଲେ ମାଛ ନା?
ହଁ ବନ୍ଧୁ।
ବନ୍ଧୁ କେତେ କିଲ ମାଛ ଆଣିଲେ?
ବନ୍ଧୁ ତିନିରୁ ଚାରି କିଲ ମାଛ ଆଇଁଲୁ।
ଆଜ୍ଞା।
ତ ବନ୍ଧୁ ଆମର ବଜାରରୁୁ କିଣା ହେଇକି ଆସେ ତ ବଡ ମାସ କିଣାହେଇକି ଆସେ ଯେପରିକି ରୋହି ମାଛ ତ ଚୁନା ମା ଛ ଆମ ଘରେ କେହି ଖାଇବାକୁ ପସନ୍ଦ କରନ୍ତିନି ତ ଆମର ସାନ ଭାଇ ଯିଏ ଯେହେତୁ ତାର ଦେହ ଅସୁସ୍ଥ ବା ଚକ୍ଷୁ ଅସୁସ୍ଥ ତ ସିଏ ଚୁନା ମାଛ ଖାଇବାକୁ ବା ଟିକେ ଦେଶୀ ମାଛ ଖାଇବାକୁ ବହୁତ ଭଲ ପାଏ। ବୁଝିଲେ କି ସେଥିପାଇଁ ଭାଇକ ପାଇଁ ଗୋ ଟେ ଏତେ କଷ୍ଟ କରୁଚି ଗୋଟେ ଛୋଟ ପ୍ରୟାସ ଆଉ।
ବୁଝିଲି ଯାହା ହଉ ଆ ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଛି ଆପଣ ଭାଇଙ୍କ ଚକ୍ଷୁ ଭଲ ହେଇଯାଉ ବୁଝିଲେ।
ହ
ମଧ୍ୟ ଆପଣଙ୍କୁ ପ-ପ-ପରାମର୍ଶ ଦେଉଚି ଆପଣ ଜାଣିଥିବେ ଭୁବନେଶ୍ଵରରେ ଏକ ପରିଚାଳିତ ମେଡିକାଲ ଏଲ ବି ପ୍ରାସାଦ ଆପଣ ମ-ଆ-ଆଗେ-ଆପଣ ମଧ୍ଯ ସେଠିକି ନେଇ ଆ ଆପଣ ଭାଇକୁ ଟିକେ ଦେଖାନ୍ତୁ ସିଏ ମଧ୍ୟ ଜଣାଶୁଣା ଡକ୍ଟର ସେଠି ଅଛନ୍ତି। ତା ମଧ୍ୟରେ ମଧ୍ୟ କିଛି ପଇସା ମଧ୍ୟ ଖର୍ଚ୍ଚ ହେବ କିନ୍ତୁ ଆପଣ ଭାଇଙ୍କ ଆଖି ଖୁବ୍ ଜଲଦି ଭଲ ହେଇଯାଇପାରେ ବୁଝିଲେ।
ହଁ ପରା ବନ୍ଧୁ ମୁଁ ସେଠାରେ ମୋ ଭା ଭାଇଙ୍କୁ ଦୀର୍ଘ ପାଞ୍ଚ ବର୍ଷ ହେଲା ନେଇକି ଯାଉଚି। ଏବଂ ଡ-ଡାକ୍ତରଙ୍କ ପରାମନ୍ ପରାମର୍ଶ ଅନୁଯାୟୀ ଉଁ ମୋର ଭାଇଟି ବହୁତୁ ଉଁ ଭଲ ଅବସ୍ଥାକୁ ଆସିବାକୁ ଲାଗୁଚି ବୋଲି ମୁଁ ମନେ କରୁଚି। ତ ସେଥିପାଇଁ ଏ ଭାଇଙ୍କ ପାଇଁ ଏକ ଛୋଟ ପ୍ରୟାସ। ତେଣୁ କରି ଆପଣଙ୍କର ଗ୍ରାମରେ ବା ଆପଣଙ୍କ ଅ ଚତୁଃପାର୍ଶ୍ଵରେ କି ଦେଖିଛନ୍ତି କେମିତି ଆଖି ଖରାପ ହେବାର କାହାର?
ଆଜ୍ଞା ଆମ ଗ୍ରାମରେ ଏ ଜଣେ ବଡ ଭାଇ ଅଛନ୍ତି ବୁଝିଲେ।
ଆଛା।
ତାଙ୍କର କିଛି ଆଜ୍ଞା ଆଖି ଖରାପ ନୁହଁ କିନ୍ତୁ ତାଙ୍କର ଆଜ୍ଞା ଜିନ୍ ଦୋଷ ବୁଝିପାଇଲେ। ତ ସେଥିଲାଗି ତାଙ୍କର ଆଖିଟି ଆଜ୍ଞା ସେଇ ବଂଶଗତ ଯୋ ଇ ଏ ଲାଗି ତାଙ୍କ ଅସୁବିଧା ହୋଇଚି ବୁଝିଲେ। ସିଏ ଆଜ୍ଞା ନିର୍ଦ୍ଦୋଷ କିନ୍ତୁ ତାଙ୍କ ମାନେ କଥା ଲାଗି ତାଙ୍କ ଆଖିଟି ବର୍ତ୍ତମାନ ଖରାପ ହେଇ ନଷ୍ଟ ନଷ୍ଟ ହେଇ ଆସିଲାଣି ବୁଝିଲେ। ହେଲେ ବନ୍ଧୁ ତାଙ୍କ ଲାଗି ବି ଆମେ ସ ସେଇ ଡକ୍ଟରଖାନା ଆମେ କହିଛୁ ସେଠିକି ଆସିବା ପାଇଁ ସେଠିକି ଆସିଲେ ସିଏ ଭଲ ହେଇଯିବ ବୋଲି କହିଛନ୍ତି ବୁଝିଲେ।
ଆଛା।
ବନ୍ଧୁ ଆପଣ କେ କେତେ ବର୍ଷ ହେଲାଣି ଆପଣଙ୍କ ଭାଇଙ୍କ ଆଖି ଖରାପ ଅଛି?
ବନ୍ଧୁ ଆଖି ତ ତାର ପ୍ରାୟ ଉଁ ସପ୍ତମ କି ଅଷ୍ଟମ ଶ୍ରେଣୀରେ ପଢିଲା ବେଳେ। ତାର ବାହାରି ଥିଲା ସିଏ କିନ୍ତୁ ଘରେ ଜଣାଇ ନଥିଲା। ଯେତେବେଳେ ସିଏ ଟିକେ ବଡ ହବାକୁ ଲାଗିଲା ଯେପରିକି ଦଶମ ଶ୍ରେଣୀ ପାଠ ପଢି ସାରିଲା ପରେ ସେ ଘରେ ଜଣେଇଲା ସେତେବେଳକୁ ପ୍ରାୟ ତାର ଆଖି ଉଁ ଖରାପ ହବାକୁ ଲାଗିଥିଲା। ତ ସେବେଠୁ ଦୁଇ ହଜାର ବାଇଶି ମସିହାରୁ ଦୁଇ ହଜାର ଛବିଶି ମସିହା ହେଇଗଲାଣି। ଭାଇ ଚିକିତ୍ସିତ ହଉଚନ୍ତି।
ଭାଇ ଆପଣଙ୍କୁ ଏକ ଶୁଣନ୍ତୁ ବନ୍ଧୁ ଆପଣଙ୍କୁ ଏକ କଥା ପଚାରୁଛି ଖରାପ ଭାବିବେ ନାହିଁ।
ନାଇଁ କୁହନ୍ତୁ।
ଆପଣଙ୍କ ଭାଇ ବର୍ତ୍ତମାନ ଚଷମା ପିନ୍ଧୁଚନ୍ତି ନା ପିନ୍ଧୁ ନାହାନ୍ତି
ହଁ ବନ୍ଧୁ ଚଷମା ନଉଚନ୍ତି ସବୁ ନିୟମ ମାନିକି
ଆଜ୍ଞା ଆଉ ବନ୍ଧୁ ତାଙ୍କୁ ଗାଡି ସେ ଦୁଇ ଚକିଆ ଯାନ ଚଲେଇ ପାରୁଚନ୍ତି।
ହଁ ବନ୍ଧୁ ଦୁଇ ଚକିଆ ସବୁ କିଛି କରିପାରୁଛନ୍ତି। ତ ଅସୁବିଧା ହଉଛି ଯେମିତି କିି ଦୂରରୁ କିଛି ଜିନିଷ ଚିନି ପାରୁନାହାନ୍ତି ସେଇପରି କିି ଆମର ହଁ ସେଇପରିକି କିଛି ପାଠ ପଢିଲା ସମୟରେ ଛୋଟ ଛୋଟ ଅକ୍ଷର ଜାଣି ପାରୁନାହାନ୍ତି ଏଇ ସବୁ
ଆଜ୍ଞା ଆଜ୍ଞା ମାନେ ବହୁତ କିଛି ସମସ୍ୟାର ସମ୍ମୁଖୀନ ଆଜ୍ଞା ଆଜ୍ଞା ବହୁତ। କି ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ଭାଇଙ୍କୁ ଆଉ ଏତିକି ହେଲା କଥା।
ଆଛା ବନ୍ଧୁ ଠିକ କହିଲେ ତାପରେ ବନ୍ଧୁ ମୋର ଗୋଟେ କଥା ଅଛି ଆପଣ ଯୋଉ କହିଲେ କି ଆମ ଆପଣଙ୍କ ଅଞ୍ଚଳରେ ଏକ ଭାଇ ଯିଏକି ତାଙ୍କର ବଂଶଗତ ଅ ଅସୁବିଧା ଥିବାରୁ ତାଙ୍କ ଆଖି ଖରାପ ହୋଇଛି। ତ ସେ କିଛି ନିଶା ଦ୍ରବ୍ୟ ଯେମିତି କିି ଉଁ ମଦ୍ୟପାନ ଅ କି ଏମିତି କିଛି ଜିନିଷ କରୁଥିଲେ କି?
ନାଇଁ ବନ୍ଧୁ ସେ ମଦ୍ୟପାନ କରୁନଥିଲେ ସେ କେବଳ ଭଲ ପିଲା କିନ୍ତୁ ତାଙ୍କ ସାଙ୍ଗସାଥିରେ ପଡିକି ମାନେ ମାନେ କିଛିଥର ମାନେ ବହୁତ କମ ଥର ସେ ସିଗରେଟ ର ସେବନ କରିଚନ୍ତି ବୁଝିଲେ ଆଜ୍ଞା ସେଥିପାଇଁ ଖରାପ ହୋଇନାହିଁ ତା ଡକ୍ଟର ମଧ୍ୟ ଏକଥା ମଧ୍ୟ କହିଚନ୍ତି ବୁଝିଲେ। କି ସିଗରେଟ୍ ପାଇଁ ତାଙ୍କ ଆଖି ଖରାପ ହୋଇନାହିଁ। ତାଙ୍କ ଆଖି ସାର ଖରା ହବାରୁ ଗୋଟିଏ କାରଣ ଭିଟାମିିନ୍ ସଟେଜ୍ ଆଉ ଆଜ୍ଞା ବଂଶଗତ କ୍ରମାଇନୁ ରୋଗ ଯୋଗୁ।
ନାଇଁ ବନ ବନ୍ଧୁ ଆପଣ ଯାହା କହିଲେ ଠିକ୍ ଯେ କିନ୍ତୁ ବନ୍ଧୁ ଆ ଚକ୍ଷୁ ଖରାପ ହବାର ମୁଖ୍ୟତଃ କାରଣ ହେଉଛି ଯେପରି ଆମର ଗୁଟକା ତମ୍ଭା ସେବନ କରି ତମ୍ବାକୁ ସେବନ କରିବା ମଦ୍ୟପାନ କରିବା ଆଖିର ଏ ହେଉଛି ଉଁ ମାନେ ମୁଖ୍ୟ ଜିନିଷ ଏହାକୁ ପାନ କଲେ ଉଁ ବହୁତ ଜଲଦି ଏକ ଭଲ ମଣିଷ ବି ତାର ଆଖି ଖରାପ ହବାକୁ ଲାଗିଯିବ।
ବନ୍ଧୁ ମୁଁ ବୁଝିଲି ଆପଣଙ୍କ ଉପଦେଶ ମୁଁ ଆଗେ ତାଙ୍କୁ ଜଣାଇବି ସିଏ ଯଦି କେବେ ନିଶା କରୁଥିବେ ସେ ତ ବଡ ଭାଇ ଆମୁକୁ କେବେ କୁହନ୍ତି ନାହିଁ କିନ୍ତୁ ମୁଁ ତାଙ୍କୁ ନିଶ୍ଚୟ ଜଣାଇବି କି ଭାଇ କେବେ ବି ଆପଣ ନିଶା କରନ୍ତୁ ନାହିଁ ସେ ସେଥିରେ ଆପଣଙ୍କ ଆଖି ଆହୁରି କ୍ଷତି ପହଞ୍ଚାଇବ କ୍ଷତି ହବ ଆପଣ ଆଖିର ସେଥି ପ୍ରତି ମୁଁ ତାଙ୍କୁ ମଧ୍ୟ ସ ସାବଧାନ କରିବି ଆଜି ଗଲେ। ଆପଣ ଭଲ କଥା ଗୋଟେ କହିଲେ ମୁଁ ଜାଣିନଥିଲି ଆଜ୍ଞା ନିଶା କଲେ ମଧ୍ୟ ଆଖି ଉପରେ ପ୍ରଭାବ ପଡେ।
ତ ସେଥିପାଇଁ ଉଁ ତମର ଯେତେ ସାଙ୍ଗସାଥି ତମର ଯେତେ ଗ୍ରାମ ଅଞ୍ଚଳରେ ଯେତେ ତମ ଚତୁଃପଶ୍ଵରେ ତମ ସହିତ ମିଶୁ ଥିବେ ଏବଂ ସାଙ୍ଗ ହେଉଥିବେ ବସା ଉଠା କରୁଥିବେ ସେମାନ ସମସ୍ତଙ୍କୁ ବୁଝେଇବେ ଯେ ନିଶା ଦ୍ରବ୍ୟ ଠାରୁ ଦୂରେଇ ହେଇକି ରହିବେ ଯେପରି ଆପଣଙ୍କର ନିଶା ଦ୍ରବ୍ୟ ନକଲେ ଆପଣଙ୍କର ଆଖି ଭଲ ରହିବ ଆପଣଙ୍କର ଫୁସ୍ ଫୁ ଫୁସ୍ ଯ ମାନେ ହୃଦ ହୃତ୍ ପିଣ୍ଡ ମାନେ ଯେମିତି ସବୁ ଭଲରେ ରହିବେ ବୁଝିଲେ କି। ନିଶା ଦ୍ରବ୍ୟ କରିବା ଦ୍ଵାରା ଆମେ ଆମ ଶରୀରର ବହୁତ କିଛି ଅଙ୍ଗକୁ ନଷ୍ଟ କରିଦେଇଛୁ।
ଆଜ୍ଞା। ବନ୍ଧୁ କଁ ଆପଣଙ୍କ ସାନ ଭାଇ ମଧ୍ୟ ନିଶା ଦ୍ର ନିଶାରେ ବ୍ୟବହାର କରୁଥିଲେ?
ବନ୍ଧୁ ଉ ଉଁ ନିଶା ତ ସେ ସେବନ କରୁନଥିଲା। ତାର ପ୍ରଥମ ରୋଗର କାରଣ ହବା ସେ ଛୋଟ ବେଳୁ ହୁଁ କଁ ଛୋଟ ବେଳୁ ତାଙ୍କର ଅସୁବିଧା କଣ ଥିଲା ଯେ କି ଏଇ ରୋଗଟି ପ୍ରାୟ ବାର ବ ବର୍ଷ ରୁ ବାଇଶି ବର୍ଷ ମଧ୍ୟରେ ଦେଖା ଦେଇଥାଏ। ବୁଝିଲେ କି ବନ୍ଧୁ ଉଁ ଡା ଡାକ୍ତରଖାନା ତାର ଯୋଉ ପରୀକ୍ଷା ହେଲା ଡାକ୍ତର କହିଲେ ଯେ ତାଙ୍କର ଛୋଟ ବଳୁ ମୁଣ୍ଡରେ ଆଘାତ ଲାଗିଥିବା ପରି କିଛି ହୋଇଥିଲା। ଯାହା ଫଳରେ କି ଏବେ ସେ ପ୍ରଭାବ ଟା ପଡୁଛି ଏବଂ ଦୂରଦିନ ଦୂରରୁ ହୁଁ ଦେଖିବା ପାଇଁ ତାଙ୍କୁ ଟିକେ ଅସୁବିଧା।
ହେଉଛି ଆଜ୍ଞା ତ ବର୍ତ୍ତମାନ ବନ୍ଧୁ ତାଙ୍କୁ ଆଉ କେତେ ବର୍ଷ ଲାଗିବ ତାଙ୍କ ଆଖି ଭଲହେବା ପାଇଁ? ସେମିତି କିଛି ଡକ୍ଟର କହିଛନ୍ତି?
ବନ୍ଧୁ ସେମିତି କିଛି କହି ନାହାନ୍ତି ଏଇ ଉଁ ମୋ ସାନ ଭାଇଙ୍କର ଯେଉଁ ଉଁ ରୋଗଟି ହୋଇଛି ଏହା ଖୁବ୍ କମ୍ ଲୋକଙ୍କୁ ହୁଏ ଏବଂ ଏହା ଦ୍ଵାରା ଆ ଇଏ ଏହି ରୋଗ ରୋଗଟି ଉଁ ଠିକ୍ ହେଇପାରେ କିମ୍ବା ନ ହେଇପାରେ ବେଳେ କହିଲେ ବର୍ଷ ବର୍ଷ ଧରି ଲାଗିଯାଏ ଉଁ ଭ ମ ଭଲ ହେଇଯାଏ ଉଁ ବର୍ଷ ବର୍ଷ ଲାଗିଯାଏ ବି ଭଲ ନହେଇପାରେ।
ଆଜ୍ଞା ବନ୍ଧୁ ଆଉ ଏକ କଥା ଜାଣିବାକୁ ଚାହୁଁଛିୁ ଆପଣଙ୍କ ଠାରୁ ଆପଣ ଭାଇ ଚାରି ବର୍ଷ ହେଲାଣି ଚିକିତ୍ସିତ ହେଉଛନ୍ତି ଆପଣ ପୂର୍ବୁରୁ ଯାହା କହିଲେ ବୁଝିଲେ।
ଆଛା କୁହନ୍ତୁ।
କିନ୍ତୁ ସେ ଚାରି ବର୍ଷ ହେଲାଣି ଔଷଧ ଗ୍ରହଣ କରୁଛନ୍ତି?
ହଁ ବନ୍ଧୁ ଔଷଧ ମାନେ ଆମର ଭିଟାମିନ୍ ଔଷଧ, ବୁଝିଲେ କି?
ଆଜ୍ଞା
ଭିଟାମିନ ଔଷଧ ସେବନ କରୁଛନ୍ତି, ଯାହା ଦ୍ଵାରା କି ନି ଉ ମାନେ ନିୟନ୍ତିତ ରହିପାରିବ। ରୋଗ ଟା ଯେପରିକି ଅଧିକ ଆଗକୁ ନ ବଢିପାରେ ସେତିକିରେ ସୀମିତ ହେଇପାରେ, ଡାକ୍ତର କହିବାଙ୍କ ଅନୁଯାୟୀ କହିବା କଥା ଅନୁଯାୟୀ, ଯେ -ଚାରି ବର୍ଷ ସେ ହେଲେ ଆମ ସାନ ଭାଇ ର ବିଶେଷ କିଛି ଆଉ ଖରାପ ହେଉନାହିଁ, ସେତିକି ମଧ୍ୟ ରୋଗଟ ସୀମିତ ରହୁଛି। ତ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି, ଯେପରିକି -ମୋ ସାନ ଭାଇ ଭଲ ହେଇଯାଉ। ଆଛା, ହଉ ବନ୍ଧୁ, ମୁଁ ମୋ ସାନ ଭାଇକି ଔଷଧ ଦବା ସମୟ ହେଇଗଲାଣି
ଆଜ୍ଞା ଧନ୍ୟବାଦ, ଧନ୍ୟବାଦ ବନ୍ଧୁ, ଆପଣ ବହୁତ ଭଲ ଉପଦେଶ ଦେଇଛନ୍ତି, ଆଜ୍ଞା ଧନ୍ୟବାଦ।
ଟା ଚେ